ଆଜ୍ଞା। ଆମ କଲ ଟା କେମିତି ରହିଗଲା ଅଧାରେ ମେ ବି
ଶୁ ଶୁଣୁ ନାହା ନ୍ତି ମତେ କଣ ଏଇଟା ଦେଖଉଛି ଦି ମିନିଟ୍ କୋଡିଏ ସେକେଣ୍ଡ ରୁ ଅଧା ହେଇକି ଅଟକିଚି। ଏଠି ଉପରେ ଚାଲିଛି ତେର ସେକେ
ସେଇଟା କେମିତି ପୁରୁଣା ଟା ଦେଖଉଚି ଏବେ କିନ୍ତୁ ନୂଆ ଟା ଏବେ ଚାଲଚି ନୂଆ ଟା।
ଆଜ୍ଞା ହଉ ଆପଣ କୁହନ୍ତୁ କଁ କହୁଥିଲେ?
ଏଇଥିପାଇଁ ବୋଧେ ସ୍ନେହା ମ୍ୟାଡାମ ମତେ ମନା କରିଥିଲେ କି ଆପଣ କଲ ରେ ଖାଲି ରହିବେ। ହ ଛାଡନ୍ତୁ ମୁଁ ଆଉ ମୁଁ କହୁଚି ଆପଣଙ୍କୁ ତାପରେ ସିଏ କହିଲେ ମୁଁ ତୁମକୁ ପସନ୍ଦ କରୁଚି ତୁମେ ଯାହା ସେଥିପାଇଁ। ଆ ଏବଂ ତୁମକୁ ଅ ମୁଁ ଆଉ ଟିକେ ଜାଣିବାକୁ ପାଉଚି ଆଉ ଆହୁରି ମତ ତେ କାରଣ ମିଳୁଚି ତମ ବିଷୟରେ ଚିନ୍ତା କରିବାକୁ, ଭଲ ପାଇବା କିଛି ଜିନିଷକୁ ମାନେ ଆପଣ ଟିକେ କୁହନ୍ତୁ।